ଜୟ ଜଗନ୍ନାଥ ଦି। ଦି କୁହନ୍ତୁ?
ଜୟ ଜଗନ୍ନାଥ, କଣ କରୁଥିଲ?
ଅ ଦିଦି, ମୁଁ ଏବେ ପଢ଼ିବା ପାଇଁ ବସିଥିଲି, କାରଣ ମୋର ଆଗକୁ ଏକ୍ଜାମସ୍ ଅଛି, ତ ସେଥିପାଇଁ।
ଆଚ୍ଛା, ଆଚ୍ଛା ତମେ କଣ ପଡୁଛ?
ଅ ମୁଁ, ତ ଏବେ ଯଷ୍ଟ ମୋର ପ୍ଲସ ଟୁ ଏବେ ସଇଲା, ତ ମୁଁ ଏବେ ପଢ଼ୁଛି, ଏବେ ହୋଟେଲ ମ୍ୟାନେଜମେଣ୍ଟ ପାଇଁ।
ଓହୋ, ହୋଟେଲ ମ୍ୟାନେଜମେଣ୍ଟ ନା।
ହଁ, ଆଜ୍ଞା ଦିଦି।
ଆଚ୍ଛା, ଆଚ୍ଛା। ଅ ପ୍ଲସ୍ ଟୁ ସରିଲା ତ ମୁଁ ଅ ନିଟ୍ ପାଇଁ ପ୍ରିପେୟାର କରିୁଥିଲି, ଏବେ ବିଟେକ୍ ଆଡ଼ମିସନ କରିବି ଆଉ।
ଆଛା ବିଟେକ୍ କରୁଛନ୍ତି, କୋଉ କଲେଜରେ କରଛନ୍ତି, ନା ଏବେ ମାନେ ପ୍ରିପାରେସନ କିଛି ହେଇ, ଷ୍ଟାଟ ହେଇନି।
ନାଇଁ ମୋର ବୁଝିଛି, ଗୋଟେ କଲେଜ ସେଞ୍ଚରିଆନରେ କରିବି, ନହେଲେ ଆଉ ଗୋଟେ କଲେଜ ମୋର ଗୋଟେ ବଡାପ ଅଛନ୍ତି, ତ ସେ କଲେଜରେ କ୍ୟାରେକ୍ଟର ସେଠି ନହେଲେ କରିବି, ଆଉ। ହୁଁ। ଆଉ ଖାଇଥିଲ କଣ?
ଖାଇଥିଲି ଏ ଆମର ରୁଟି ଆଉ, ଆଉ କଣ ଖାଇଥିଲି, ଆମର ଡାଲମା।
ଖରାବେଳେ
ଆଜ୍ଞା।
ଆଚ୍ଛା ଆଚ୍ଛା ଉଁ ଖରାବେଳେ ରୁଟି ଖାଉଛ, ଭାତ ଖାଉନ?
ନା ନା ତାହଲେ ଭାତ ତ ମତେ ଏତେ ଭଲ ଲାଗେନି ତ ସେଥିପାଇଁ ମୁଁ ରୁଟି ବେଳେ ବେଳେ ଅଧିକ ଖାଇଦିଏ ମାନେ ଦି ପରେ ମଧ୍ୟ ରାତିରେ ବି-
ଆଚ୍ଛା ଆଚ୍ଛା ଆଉ କେମିତି କଣ ଦେହ ଅଛି-
ଦେହ ତ ବହୁତ ଭଲ ଅଛି ଆଉ ଦିଦି ଆପଣଙ୍କର ମାନେ ଆପଣଙ୍କର ଏବେ- ମାନେ ଗେଟ ମାନେ- କିଟରେ କରିବେ ନା କୋଉଠି କରିବେ କହିଲେ-
ସେନଞ୍ଚୁରିମ୍-
ସେଞ୍ଚୁରିଆ ସରି ସେଞ୍ଚୁରିଆ ଯୋଉ କହିବେଇଟା ମାନେ ଯଉ ବିଟେକ୍ ଆପଣ କହୁଛନ୍ତି କେତେ ବର୍ଷର-
ଚାରି ବର୍ଷ।
ଚାରି ବର୍ଷ ମାନେ ଆପଣଙ୍କ ସିଏସ୍ ସ କରିବେ ବୋଧେ-
ନା ନା ସିଏସ୍ ସ ମୋର ଅପସନ ରଖିଛି ସି ଏସ୍ ସ କରିବେ ନହେଲେ ଏଇ କରିବେ-
ଆଚ୍ଛା ଆଚ୍ଛା ବହୁତ ଭଲ ବହୁତ ଭଲ- ଏବେ ଆପଣ କୁଆଡେ ମାନେ ବୁଲାବୁଲି କରିବାକୁ ଗଲେଣି ନା ଯାଇନାହାନ୍ତି-
ହଁ ଯାଇଥିଲି କିଛି ଦିନ ପୂର୍ବରୁ ପୁରୀ ଯାଇଥିଲି ଆଉ ଆଉ ଖରା ତ ଯୋଉ ଭଳିଆ ହଉଛି ଘରୁ ବାହାରି ଅଇଛ ଆଉନି-
ପୁରୀ ତ ମୋର ମଧ୍ୟ ସାଙ୍ଗଟେ ଜଣେ କଲ୍ କରିଥିଲା କି ମାନେ ପୁରୀ ଯିବା ପାଇଁ ରଥଯାତ୍ରା ଆଗକୁ ଆସୁଛି- ତ ମୋର ବି ପ୍ଲାନିଂ ଅଛି ପୁରୀ ଯିବା ପାଇଁ-
ହଁ ଏବେ ତ ଯୋଉ ଭଳିଆ ଖରା ହଉଛି ଘରୁ ବାହାରିବାକୁ ଇଛା ହଉନି ଦେଖାଯାଉ ରଜରେ କୁଆଡେ ପ୍ଲାନ୍ ହଉଛି-
ନ୍ୟୁଜ ତ ମୁଁ ଦେଖୁଥିଲି କି ଆଗକୁ ବର୍ଷା ହେବାର ସମ୍ଭାବନା ଅଛି ବୋଲି-
ହୁଁ ଜୁନ୍ ମାସ ହେଲାଣି ନା-
ଆଜି ତ ବହୁତ ବର୍ଷା ଆମର ଏପଟେ ହେଇଥିଲା ଆପଣଙ୍କ କାଆଡେ ବର୍ଷା ହେଇଥିଲା-
ନା ମୋର ବର୍ଷା ହଁ ଖରା ବେଳେ ଟିକେ ଟିକେ ହେଇଥିଲା ବାକ ବେଶୀ ହେଇନି ଆଉ ସନ୍ଧ୍ୟା ବେଳେ ଟିକେ ଉଠେଇଥିଲା- ହେଲାନି।
କଣ କଣ କଣ ଖାଇବା ପିଇବା-
ମୁଁ ଖରାବେଳେ ଖାଇଥିଲି ଭାତ ଆଉ ମାଛ ଆଉ ପାମ୍ପଡ଼ ଖାଇଥିଲି ଆଉ ସନ୍ଧ୍ୟାବେଳେ ସେ ଚାହା ଖାଇଥିଲି ଆଉ ଡିନର୍ ହେଇନି ଆଉ-
ଓହୋ ଡିନର ତ ଆପଣ ମାନେ କେତେବେଳେ କରୁଛନ୍ତି-
ଡିନର୍ ମୁଁ ସେଇ ସାଢେ ନଟା ଦଶଟା-
ଓ ଘରେ ସବୁ ଭଲ ଅଛନ୍ତି ଆପଣଙ୍କର ମାନେ ଆଣ୍ଟି ଅଙ୍କଲ-
ହୁଁ ହୁଁ ସମସ୍ତେ ଭଲ ତମ ଘର କୋଉଠି-
ରବି ଟକିଜ ପାଖରେ-
ଆଛା ଆଚ୍ଛା ରବି ଟକିଜ ପାଖରେ ନା ଆଉ ଆଣ୍ଟି ସମସ୍ତେ ଭଲ ଅଛନ୍ତି-
ଆଜ୍ଞା ଦିଦି ସମସ୍ତେ ଭଲ ଅଛନ୍ତି ବହୁତ ଭଲ ଅଛନ୍ତି-
ହୁଁ ତମେ ସାହିର ସାଙ୍ଗ କି-
ଆଜ୍ଞା ଆଜ୍ଞା ସାହିର ସାଙ୍ଗ ମୁଁ-
ଆଛା ଆଛା। ସିଏ ତ ବିଟେକ୍ କରିବ-
ହଁ ସିଏ ମତେ ସେ ବିଏ କରିବ ତ ସ ସେ ମତେ କହିଥିଲା କି ସେ ସିଏସ୍ ସି କରିବ ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଆପଙ୍କ କାଳେ ବି ସିଏସ୍ ସି କରିବ ବୋଧେ-
ନା ନା ସି ଏ ସି କରିବ କିଟ ରେ କରିବ ବା ସେ
ହଁ ଜାଣିଲି ଏବେ
ହୁଁ ଏଇଆ ହଉଛି କଥା ଆଉ ସିଏ ହଉଛି ତା ଭଉଣୀ ହଉଛି ମୋ ବେଷ୍ଟ ଫ୍ରେଣ୍ଡ-
ହଁ ହଁ ମତେ ସାହି ଜଣେଇଥିଲା-
ଆଛା ସେ କହିଥିଲା-
ହଁ ମୁଁ ମତେ କହିଥିଲ ସେ। ଆକ୍ଚୁଲି ଆମେ ସେମାନେ ଛୋଟବେଳୁ। ସାଇର ମୋର ସାଙ୍ଗ ତ ସେଇଥିପାଇଁ।
ଆଚ୍ଛା ତମେ ତା ଛୋଟବେଳୁ ସାଙ୍ଗ।
ଆଜ୍ଞା।
ପ୍ରିତମ ନା ଆଚ୍ଛା ଆଚ୍ଛା। ଆଉ ଅ ତମେ ବି ସାଇ ବେଣା ପାଣିରେ ପଡୁଥିଲ।
ଆଜ୍ଞା ଆଜ୍ଞା ମୁଁ ବୋଧେ ସାଇ ପାଠ ପଢିଥିଲି।
ଓ ହୋ ତମ ତମ ଘରଟା ବାକି ଟିକେ ଇଏସ ସାଇଘର ଟା ତ ଏଇ ବ୍ରିଡ ରେ। ତମ ଘରଟା ସେଠି ଆଉ।
ଆଜ୍ଞା।
ହୁଁ ଆଉ ଆଣ୍ଟି ଅଙ୍କଲ ସବୁ କଣ କରୁଛନ୍ତି?
ଆଣ୍ଟି ଅଙ୍କଲ ତାଙ୍କର ତାଙ୍କର ଏବେ ମାନେ ଫୋନ୍ ଚଲେଇବାରେ ବ୍ୟସ୍ତ ଅଛନ୍ତି ମାମା ତାଙ୍କର ରୋଷେଇ ବାସ କରିବାରେ ବ୍ୟସ୍ତ।
ଆଚ୍ଛା ଆଉ ବୁଲିବାକୁ କୁଆଡେ ଯାଇଥିଲ?
ବୁଲିବାକୁ ଏବେ କିଛି ପ୍ଲାନିଂ କରିନି ଆଗକୁ ଯାହା ମାନେ ପୁରୀ ଯିବାର ଅଛି ଆଉ ତାପରେ ଦେନ୍ ସାଇ ସାଇ ସହିତ ରାଉରକେଲା ଯିବାର ମଧ୍ୟ ପ୍ଲାନିଂ ଅଛି।
ଓହୋ ସାଇ ମହେନ୍ଦ୍ରଗିରି ଯାଇଥିଲା ବା ତମେ ଯାଇ ତମେ ତା ସହିତ।
ନା ନା ମହେନ୍ଦ୍ରଗିରି ମୁଁ ଯାଇନଥିଲି ଆକଚୁଆଲି ମାନେ ବହୁତ ବାଟ ହେଉଥିଲା ତ ଘରେ ପରମିସନ ଦେବିନି ତ ସେଥିପାଇଁ ମୁଁ ଯାଇନଥିଲ ତା ସହିତ।
ଆଉ ରାଉଲକେଲା କେମିତି ଯିବ?
ରାଉଲକେଲା ଆକଚୁଆଲି ଆମର ଫ୍ଯାମିଲ ଟ୍ରିପ ଏଟା ତ ସେଇଥିପାଇଁ ଆମର ଯିବେ ତ ତାକୁ ସେ ବି ଆମ ସହିତ ଯିବ।
ଓହୋ ରାଉରକେଲାରେ କଣ କୁଆଡେ ଗୋଟେ ବିଲିବାରେ ପ୍ଲାନିଂ ଅଛି?
ରାଉରକେଲାରେ ମୁଁ ମାନେ ଜାଣିନି କି ସେଠି କଣ କଣ ମାନେ ଫେମସ୍ କି କିଛି ମୁଁ ଜାଣିନି ତ ବାବା ଏମିତି କହିଥିଲେ କି ଯିବା ସବୁ ବୁଲିବା ପାଇଁ ଟ୍ରିପରେ ତ ସେଇଥିପାଇଁ ମୁଁ ତାକୁ କହିଥିଲି ଆକ୍ଚୁଆଲି ଜାଣିନି ସେ କିଛି ରାଉରକେଲା ବିଷୟରେ।
ମୁଁ ଥରେ ହିଁ ଯାଇଥିଲି ରାଉରକେଲା ଏଇ କିଛି ମାସ ପୂର୍ବରୁ କିଛି ଆ ମାସ ନୁହଁ ବର୍ଷେ ଖଣ୍ଡେ ହେଇଗଲାଣି ପୂର୍ବ ବର୍ଷ ଅକ୍ଟୋବରରେ।
ଆଚ୍ଛା ଆଚ୍ଛା ସେଠି କଣ କଣ ସବୁ ଫେମସ ସେଠି ସବୁ।
ସେଠି ଯୋଉ ତ୍ରିଶକ୍ତି ଧାମ ଗୋଟେ ଅଛି। ସେଇଠି ଖାଟୁସ୍ଯାମ ବଗେରା ସବୁ ଠାକୁ ଠାକୁର ଅଛନ୍ତି ଆଉ ସେଠି ଯୋଉ ବୈଷ୍ଣବ ଦେବୀ ବୈଷ୍ଣ ବୈଷ୍ଣବ ଦେବୀ ବି ମନ୍ଦିର ବି ସେଠି ଅଛି ଆଉ ଆଉ ଗୋଟେ ବହୁତ ବଡ ହନୁମାନଙ୍କ ମୂର୍ତ୍ତି ସେ ଯୋଉ ମାନେ ହେଇଛି ଗୋଟେ ପାଟ୍ ଟାଇପର ସେ ସେ ନାଁଟା ମୋର ମନେପଡୁନି ସେଟା ବି ସେଠି ଫେମସ।
ଆଚ୍ଛା ଆଚ୍ଛା ମୁଁ ଭାବିଲି ଆଉ କିଛି ମାନେ କଣ କହିଲେ?
ରାଉଲକେଲାର ମଞ୍ଚୁରିଆନ ବହୁତ ବଢିଆ।
ଆଚ୍ଛା ରାଉଲକେଲାର ମଞ୍ଚୁରିଆନ।
ହୁଁ। ମୁଁ ବଡ ମା ସେଠି ରୁହନ୍ତି ମୋ ବଡ ବାପା ଙ୍କ ଘର ସେଠି ତ ମାନେ ନି ନିଜର ନୁହଁ ହୁଁ। ମୁଁ ଯାଇଥିଲି ଥରେ ଏଇ ବୁଲିବାକୁ ଏଇ ଯୋଉ ନବରାତ୍ରି ଟାଇମରେ ମୁଁ ଯାଇଥିଲି। ସେଟି ବହୁତ ବଢି ଢିଆ ହୁଏ ନବରାତ୍ରିରେ ହୁଁ ଉଁ।
ଆପଣଙ୍କ ଗାଁଆଟା କୋଉଠି?
ହ ମୋ ଗାଁଆଟା ଜଗତସିଂହପୁର।
ଜଗତସିଂହପୁର ମୋର ବି ଜଗତସିଂହପୁର।
ଆଚ୍ଛା କୋଉଠି?
ଅଁ ଜଗତସିଂହପୁର ମାନେ ମାମୁଁ ଘର ହଉଛି ଆମର ରାହା ସରି ମାମୁଁ ଘର ହଉଛି ଆମର ସରି ଯୋଉ ବାବାଙ୍କର ଯୋଉ ଗାଁ ଯୋଟା ସେଇଟା ହଉଛି ବିଅଁଳା ଆଉ ମାମୁଁ ଘର ହଉଛି ନାଉଗାଁ।
ଓ ନାଉଗାଁ ଆମ ଘର ବି ନାଉଗାଁ।
ହନା ଆପଣଙ୍କର ନାଉଗାଁ।
ହୁଁ। ତମେ ଏ ଶୁଣିଛ ନୂଆ ସିଙ୍ଗେଡା ମୁଁ ମୁଁ ଜାଣିଛି ତମେ ଶୁଣି ନଥିବ।
ନାଁଆ ଶୁଣିନି।
ଅଙ୍ଗେଶରପଡା?
ନାଁ ଗାଆଁକୁ ମାନେ ବେଶୀ ମୁଁ ମାନେ ଯାଏ ଖାଲି ମାମୁଁ ଘରେ ରହିକି ବୁଲେ ମାନେ ସେଇଠି
ଆଚ୍ଛା ଏଇଟା ତମ ମାମୁଁ ଘର ନା ହଁ ତମ ମାମୁଁ ଘର ନା ତମେ ବେଶୀ ଜାଣିନଥିବ।
ହଁ। ଆମର ଅଛି ଯୋଉକ୍ ମାନେ କି ବଜାର ଗୋଟେ ସେଇଠି ହିଁ ଆମ ଘରଟା।
ଆଚ୍ଛା, ନାଉଗାଁରେ ତ ହଁ ସେଠି ଗୋଟେ ବଜାର ନାଁଟା କଣ?
ଆଁ ବଜାର ନାଁଟା ମା ମାନେ ଆକ୍ଚୁଆଲି ମନେ ପଡୁନି ଠିକସେ
ଆଚ୍ଛା ଆଚ୍ଛା, ହଁ ଆମର କଣ କହିଲ ମାମୁଁ ଘର ବି ସେଇ ଜଗତସିଂହପୁର ସବୁ ଆମର ସେଠିନା ତ
ନାଉଗାଁ ର ଯୋଉ ମେଡି କାଲ୍ ଛକ ମାନେ ଥାଏ ତ ସେଇଠି ହିଁ ମାନେ ମେଡିକାଲ୍ ଛକ ଆଉ ସେଇଠି ଯୋଉ ଗୋଟେ ମାନେ ଅଛି ସପିଙ୍ଗ୍ କରିବା ପାଇଁ ଯୋଉ ଅଛି ଗୋଟେ ଜାଗା ସେ ଦୋ କାନ୍ ନା ମନେ ପଡୁନି ତ ସେଇଠି ସେଇ ପାଖାପାଖି।
ଆଚ୍ଛା ଆଚ୍ଛା, ହଁ ସେଠି ତ ଗୋଟ୍ ଗୋଟେ ହାଟଟେ ଅଛି
ହଁ ଯୋଉ ବ୍ଲକ ଛକ ବୋଲି କୁହନ୍ତି।
ହଁ ହଁ ବ୍ଲକ୍ ଛକ ହଁ ସେଇଠି ହେଇଥିବ। ସେଉଠୁ ଆମ ଘର ବହୁତ ଅଳ୍ପ ଵାଟ୍ ହଁ।
ସେଠି ମୁଁ ଯାଇଥିଲି ମତେ ସାରଳା ମନ୍ଦିର ଯାଇଥିଲି ଆଉ ଗୋଟେ ଥିଲା ଆମର ଅ ଆଉ ଗୋଟେ ଥିଲା ବାବାଙ୍କ ଯୋଉ ଶିବ ମନ୍ଦିର ଗୋଟେ ଜଣେ ଥିଲା ନାଁଆଟା ଅବଶ୍ୟ‌ ମୋର ଏ ତେ ଭଲସେ ମନେ ପଡୁନି ତ ସେଠି ବି ଯାଇଥିଲି। ନାଇଁ ସାଧୁ ଗୋସେଇଁ ମୁଁ ଯାଇନି କେବେ ଶିବଙ୍କ ମନ୍ଦିର ଗୋଟେ ଥିଲା ସେଠି।
ଛୋଟ ଶିବ ମନ୍ଦିର ନା ବହୁତ ବଡ ଫେମସ୍?
ନାଇଁ ଫେମସ ହିଁ।
ଆଚ୍ଛା ଆଚ୍ଛା, କଣଗୋଟେ ହେଇଥିବ ଆଉ ଆମ ଘର ପାଖରେ ଗୋଟେ ଛୋଟ ମାନେ ଛୋଟ ମାନେ ଲୋକାଲ୍ ଶିବ ମନ୍ଦିରଟେ ଅଛି।
ମାନେ ଶିବ ମନ୍ଦିର ନାଁଆଟା?
ସେଇ ଶିବ ମନ୍ଦିର ନାଁଆଟା ମୁଁ ଜାଣିନି କାହିଁକିନା ମୁଁ ବି ବେଶୀ ଗାଁକୁ ଯାଏନି ସେଟା ଯେମିତି ଦେଖ ଯେମିତି ଭାସ୍କରେଶ୍ୱର ମନ୍ଦିର? ସେ କଣ ଲୋକାଲ ନା ସେ ସେଟା ବି ସେମିତି ଗୋଟେ ଛୋଟ ହେଇକି ହେଇଛି। ଗୋଟେ ଗ ହଁ ଗୋଟ ଗୋଟ ସେ ଶିବ ମନ୍ଦିର ଆଗକୁ ଗୋଟେ ଗଡାଣୀଟା ଅଛି ସେ ଗଡାଣି ଗଡିଲେ ସେ ଆଗରେ ଶିବ ମନ୍ଦିର।
ଓହୋ ଆଉ ଗୋଟେ ଅଛି ଗୋରେଖନାଥ ବି ପ୍ରସିଦ୍ଧ ସେଠି।
ହଁ ଗୋରେଖନାଥ ମୁଁ ସାରଳା ମନ୍ଦିର ବି ଥରେ ଯାଇଛି ମୁଁ ବହୁତ କମ ଗାଁ କୁ ଯାଏ
ଶାରଳା ମନ୍ଦିର ତ ଏବେ ଚନ୍ଦନ ଯାତ୍ରା ଚାଲି ଲା ଚନ୍ଦନ ଜାତ ଯାତ୍ରା ଏବେ ମାନେ ସରିଯିବନି
ଗାରେ ହେଇ ଜାଣିଛ ମୋ ମାମୁ
ହଁ ହଁ ଗାଁରେ ହି ଜାଣିଛି
ହୁଁ ସେଠି ଗୋଟେ ବଡ ମଠଟା ନାଇଁ କି
ବଡ ମଠ ଗାଁରେ ମଠ ହଁ ହଁ ମଠ ଅଛି ହଁ ମୋର ସେଠି ମାମୁଙ୍କର ଆଉ ଦାଦାଙ୍କର ମାନେ ବାହାଘର ହେଇଥିଲାଉ ବୋଧେ
ଆଛା ଆଛା ହଁ ହଁ ହଉ ଶୁଣ ଟାଇମ ହେଇଗଲାଣି
ଓହୋ
ହଁ ମୁଁ ପଛରେ କଥା ହଉଛି ତମ ସହିତ ହେଲା
ଠିକ ଅଛ ଠିକ ଅଛ
ଠିକ୍ ଅଛି